ହଁ କୁହ କୁହ।
କଣପାଇଁ କୁହ ତମେ କହୁଥିଲ କଣଇ ପ୍ରାଣାୟାମ ବିଷୟରେ କଣ କହୁଥିଲ ବା।
ହଁ ସେ ପ୍ରାଣାୟ ବା ସେ ପ୍ରାଣାୟ ଟା ଯଦି ଦିନକୁ ମାନେ ଏକୋଇଶି ଦିନ ପୁରା ଲଗାତାର କରିବ ଜାଇଲ।
ହଁ।
ଲାଇଫ୍ ରେ ଗୋଟେ ଚଞ୍ଜେ ଆସେ, ଗୋଟେ ଚେଞ୍ଜେ ମାନେ ପୁର ଅଲଗା ପ୍ରକାର ଚଞ୍ଜେଟେ ଆସେ।
ଦେଖିବା ମୁଁ ତ ଜାଣିନାହିଁ ସେ ବିଷୟରେ କରିବା ଆଉ ଟ୍ରାଏ କରିବା ଆଉ।
ମାନେ ଯୋଉଥି ପାଇଁ ତମେ ସେ ପ୍ରାଣାୟାମ ଟା କରୁଥିବ। କହିବ ମୋର ଏଇ ତ ମୋଟା ହବା ଦରକାର, ଆଉ ଏଇ ମାନେ ମୋର ଏଇ ମାନେ ଏଇ କାମ ପାଇଁ କି ମୁଁ ପ୍ରାଣାୟମ କରୁଛି। ବୁଝିପାରୁଛ? ଯୋଉ ଉଦ୍ଦେଶ୍ୟ ଟା ନେଇି ପ୍ରାଣୟାମ କରୁଥବ ପରେ ସେ କାମଟା ସେ କାମ ଟା ପରେ ହବା ଉପରେ।
ମୋର ତ ସେମିତି କିଛି ଉଦ୍ଦେଶ୍ୟ ନାହିଁ।
ଉଦ୍ଦେଶ୍ୟ ଗୋଟା ରଖିବ ନା ଆଉ
ଲାଇଫ୍ ରେ ମୁଁ ମୋ ଲାଇଫରେ ମୁଁ କିଛି ରଖୁନି କଣ ମୁଁ ବି ଜାଣିପାରୁନି କଣ ପାଇଁ ରଖୁନି
ଲାଇଫ୍ ର ଉଦ୍ଦେଶ୍ୟ ତ ନା କିଏ କାହାକୁ ବାହା ହେବ ନା ସରିଯିବ। ହଉ ଛାଡ଼ ସେ କଥା କାହାକୁ କେତେ କେତେ ଯେ ଚଢ଼େଇଯାଉଛି?
ଏ ମୋର ମୋ ମୋ ସେଇ ଉଦ୍ଦେଶ୍ୟ ଯେ ବାହାଘର ଉଦ୍ଦେଶ୍ୟ ଟା ହଟେଇ ହଟେଇ ଦେଇଛି ମୋ ଜିନ୍ଦଗିରୁ। ପୁରା ହଟେଇ ଦେଇଛି। ନାଇଁ ମୁଁ ବାହାଘର ହବାର ନାହିଁ ସନ୍ନ୍ୟାସ ନାରାଜ
ଆକଚୁଆଲି ଆକଚୁଆଲି ଜିନିଷଟା କଣ କହିଲ ମାନେ ବାହାଘର ମାନେ ଭୁଗଣ
ବାହାଘର, ବାହାଘର ଚିନ୍ତା ମୋର ନାହିଁ କାହିଁ କହିଲେ ଆଖ୍ୟା ଆଜି ଆଜି ଯୋଉ ଏଇ ଯୋଉ ସିଚୁଏସନ୍ ସିଚୁଏସନ୍ ଯୋଉ ହେଲାଣି ଜାଣିପାରୁଥିବ କୋଉ ଭଳିଆ ସିଚୁଏସନ ହେଲାଣି ଆ ଆଉ ଏଇ ଜିନିଷ ବାହାଘର ମାନେ ନିଜକୁ ନିଜେ ଗୋଟେ ମାନେ ଗୋଟେ ସଙ୍କଟରେ ମାନେ ପକେଇବା ଭଳିଆ ସିଚୁଏସନ ଲାଗୁଛି ଏମିତି।
ମାନେ କଣ ମାନ କଣ ସିଚୁସନ?
ସେ ଜଣ ଏମିତି ହେଲା ଯେ ତମେ ଯଦି ଅହ ରହ ବାହା ହେଇଗଲ
ହୁଁ।
କେତେ ଯାତ୍ରା କରିବାକୁ ପଡ଼ିବ ନ ଇଏ କର ସିଏ କର ଛୁଆ ପିଲା ହେଲେ ତାଙ୍କୁ କଥା ବୁଝ ଇଏ ସିଏ ଐଖା କଣ କିଛି ଚିନ୍ତା ନାହିଁ ଶାନ୍ତିରେ ଖାଇ ପିଇ ବୁଲ। କେତେବେଳେ ମନ ହେଲା ନେ ବାରଟା ରାତିରେ ପୁରୀ ଚାଲ। ନେ ନେ ସିଏ ପୁରା ଯାତ୍ରା କରିପାରିବ, ଆଉ ସିଏ ହେଲେ ନାଇଁ ଛୁଆ ପିଲା ଅଛନ୍ତି ଛାଡ଼ି ଯାଇହବନି। ଭାରି ଟେନସନ। ଆଉ ଏକରେ ମତେ ସେଗୁଡ଼ା ଭାରି ମୁଣ୍ଡ ଖରାପଏ ସେ ମୁଣ୍ଡରେ ସେଗୁଡ଼ା ପଶେନି। ବୁଝିଲ।
ହଁ।
ମୋତେ ସେଇଟା ଭଲ ଲାଗେନି କଣ କହିଲି ଛୁଆ ପିଲା ସଂସାର ଏଇଗୁରା ସବୁ ମତେ କିଛି ଭଲ ଲାଗେନି। ମତେ ଭାରି ଚିଡ଼ି ଲାଗେ। ସତରେ ଫ୍ୟାକ୍ଟ କଥା ଆଉ। ମତେ ଭାରି ଚିଡ଼ି ଲାଗେ ସେଇ ଧନ୍ଦା କି ଯାତ୍ରା ଯାତ୍ରା ସେ ଯାତ୍ରାରେ ବସିବାର ଇଚ୍ଛା ନାହିଁ ମୋର।
ନାଇଁ ନାଇଁ ଶୁଣ ଆକଚୁଆଲି ତମେ ଯୋଉ କଥାଟା ଠିକ୍ କଥା କହିଲ ଯେ ଶୁଣ
ହଁ।
କିନ୍ତୁ ମୁଁ କହୁଛି କଣ ପାଇଁ ବାହାଘର ଟା ପ୍ରୋବ୍ଲେମ କହିଲ
କଣ?
ଗୋଟେ ଆଜି ଗୋଟେ କଥାଇ କୃଷିଟା ଗାଁରେ ଗୋଟେ ଲୋକଟା କେବୁଲ କାମ କରେ ମାନେ ଯୋଉ ଆମର ଯଉ ଚା ଟାଟାସ୍କୟା -
କଣ? ହଁ ହଁ।
ଏଠାରେ ସବୁ ଲଗାଏ ଘର ଘର ବୁଲିକି ବୁଝିଲତ ଘର ଘର ବୁଲିକି ଲଗାଏ। ଟାଟାସ୍କାୟ ସିଏ ତା ସ୍ତ୍ରୀ ଗୋଟେ ପାଣ ଟୋକା ସାଙ୍ଗରେ ପଳେଇଛି ବୁଝିପାରୁଛ।
ସତରେ?
ତା ତା ହଁ। ମାନେ ଭାବ ଏମିତିଆ ଯଦି ସିଚୁଏସନ ପରିସ୍ଥିତି ଯଦି ଆସିବ ଗୋଟେ ଲୋକ ବାହାଘର ବାହାଘର ହବ ମାନେ ମାନେ ବାହାଘର ହବ ତା ମନରୁ ସବୁବେଳ ପାଇଁ ଭୁଲିଯିବ।
ସେଇ ତ ସେଇ ସକାଶେ ମତେ ସେଇ ସିଏ ତ ଗୋଟା ରିଜନ ସ୍ତ୍ରୀ ଭରସା ସ୍ତ୍ରୀ ଉପରେ ଭରସା ନାହିଁ। ସେଇ ହିସାବରେ ବାହାଘର ହବାର ନାହିଁ କି ଏତେ ଟେନସନ ନବାର
ଆଜିକାଲି ଆରେ ଆଜିକାଲି ଶୁଣ ଆଜିକାଲି ମୁଁ ଗୋଟେ ଜିନିଷ ବଢିଆ ଜିନିଷ ଟା ମୁଁ ଯାଇଥିଲି କଟକ ବୁଝିପାରୁଛ ମୁଁ ଯାଇଥିଲି କଟକ ଯାଇଥିଲି ହେଲା। ମୁଁ ଯାହା ଜାଣିଥିବୁ ରେବ୍ୟାନ୍ ଚଷମା ପିନ୍ଧିକି ଯାଏ।
ରେବ୍ୟାନ୍ ଗୁଡା ଆଠ ହଜାର ପାଞ୍ଚଶହ।
ଆଠ ହଜାର ପାଞ୍ଚସହ ସେ ସମୟର ରେଟ ହଉଛି କୋଡିଏ ହଜାର ପାଞ୍ଚସହ।
ମୋ ଭାଲୁଆସନ ପୁଣି ବଢିଗଲା କି?
ନାଇଁ ବଢିନି ସେଟା ମୁଁ ଫ୍ଲିପ କାର୍ଡ ରୁ ଦେଖିକି କହୁଥିଲି ସେଇଟା ଅଲଗା ମଡେଲ ଟା ଏଇ ଯୋଉ ଜିନଷ ଯୋଉ ଏଇ ନମ୍ବର ଯୋଉ ପଢିଛି ଆ ଦାମ ହୋଉଛି କୋଡିଏ ହଜାର ପାସହ ମାନେ ଏଇ ଯୋଉ ବ୍ଲାକ ର ଟୋଟାଲୀ ବ୍ଲାକ ପୁରା ବ୍ଲାକ ହଉନି କି ସେଇଟା ଏଇଟା ମାନେ ଏଇ ମୁଁ ଯୋଉ ତୁ ଯୋଉ ଚଷମା ତା ପିନ୍ଧିନୁ ସେଇଟା ପୁରା ଟୋଟାଲି ବ୍ଲାକ ରୁ ମାନେ ସେଇଡା ଛପରି ଚଷମା ନୁହଁ ସେ। ସେଇଟା ପୁରା ଟୋଟାଲୀ ଟୋଟାଲୀ ପା ପୁରା ବ୍ଲାକ୍ ମାନେ ଫ୍ରେମ ବ୍ଲାକ ଇଏ ଗ୍ଲାସ ବ୍ଲାକ ଟୋଟାଲୀ ପୁରା ବ୍ଲାକ ରହୁଛି। ଆଉ ଛପ୍ରି ଚଷମା କୌଡା କହିଲୁ ସେ ସାଇଡ ଗୁ୍ରା ଗ୍ଲୋଡେନ ଥିବ। ସେ ସି ମାନେ ମାନେ ସିଲଭର କଲର ଥବ ସେଟା ସେଟା ଲୋକମାଙ୍କର କଣ କହିଲ ନଜରକୁ ଆସେ। ଏଇ ଏଇ ଯୋଉ ରେବ୍ୟାନ୍ ଟା ମୁଁ ଯୋଉ ପିନ୍ଧୁଛି ଏଇଟା ପୁରା ଟୋଟାଲୀ ଖାଲି କାଚ ଲୋକ ଗୁଡା ଦେଖିବ ଖାଲି କାଚ ଦେଖିବ। ତା ଫ୍ରେମ ତାକୁ ନଜର ଆସିବ ହଁ ଖାଲି କାଚ ଟା ଦେଖିବ। ସେଇ ଯୋଉ ସେଇ ଯୋଉ ସେଇାନେ ହଁ ଓରିଜିନାଲ ଟା ଯୋଉଟା କହୁ। ଏଇ ଏଇ ମେ ଓରିଜିନାଲା ଟା ଯାହା ଡୁପ୍ଲିକେଟ ପୁରା ଏଇଟା ପୁରା ମୁଁ ଯୋଟା
ହୁଁ ରେବ୍ୟାନ୍ କୋଡିଏ ହଜାର ପାଞ୍ଚଶହ ନା କେତେ କେତେ?
କୁହ ଏଇଟା କୋଡ଼ିଏ ହଜାର ପାସହ ବା। ଶୁଣୁନା ଶୁଣ ଶୁଣ ନ ଟିକେ ସେଇଠୁ ମୁଁ ସେ ଚଷମଟା ପିନ୍ଧିକି ଯାଇଥିଲି କଟକ ଯାଇଥିଲି ବୁଝିପାରୁଛ ସେଇଠୁ ଆଉ ମାନେ ସେଇଠୁ ମୁଁ ଗାଡି ଚଲେଇକି ଯାଉଛି ବ୍ରିଜ୍ ଉପରେ ଆମେ ଫେରୁଛି ବୁଝିପାରୁଛ ଫେରୁଛି ସେଠୁ ପଛପଟେ ଗୋଟେ ଟପ ମାଲ୍ ମାନେ ଟପ୍ ମାଲ ମାନେ ବାହାହେଇଯାଇଛି ଗୋଟେ ସ୍ତ୍ରୀ ଲୋକ ବୁଝିିଲ ତା ଛୁଆକୁ ଧରିକି ବଇଛି ପାଖରେ କିନ୍ତୁ ଗ୍ଲାସ ପୁରା ଏକ ନମ୍ବର ଏକ ନମ୍ବର ପୁରା ବୁଝିପାରୁଛ
ପୁରା ଏକ ନମ୍ବର ମାଲ।
ତା ସ୍ୱାମୀ ଯେ ଗାଡି ଚଳଉଛି ହେଲମେଟ ପିନ୍ଧି ଗାଡି ଚଲଉଛି। ମୀରର ଯୋଉ ଅଛି ମାନେ ସେ ମିରର ଦିହରେ ସେ ସ୍ତ୍ରୀ ଲୋକର ମୁଁହ ଟା ଦେଖାଯାଉଛି। ବୁଝିପାରୁଛ ସେ ସ୍ତ୍ରୀ ସେ ସ୍ତ୍ରୀ ଲୋକଟା ମିରର ଭିତରେ ମତ ଅନେଇଛି ବୁଝିପାରୁଛ। ତ ମତେ ଅନେଇଛି ମୁଁ କେମିତି ମୁଁ ଯେମିତି ତାର ଗୋଟେ ଛୁଆ ପା ଅଛି ମାନେ ଶୁଣୁନ ସେ ସେ ମିରର ଦିହରେ ଯେମିତି ମୁଁ ଯେମିତି ତାକୁ ଅ ମାନେ ଯେତି ଅନେଇଛି ବୁଝିପାରୁଛ ସେଇଠୁ ସିଏ ବି ସେମିତି ମାନେ ଅନେଇଛି ଆଉ ହେଲା।
ହଁ।
ତାପରେ ସେଠୁ ମୁଁ ସେଠୁ ଟିକେ ମାନେ ଯେମିତି ଅଳ୍ପ ଅଛନ୍ତି ହସନ୍ତି ଅଳ୍ପ ଯେମତି ହସନ୍ତି। ମାନେ ଜଷ୍ଟ ମାନେ ଜଷ୍ଟ ସ୍ମାଇଲ ବୁଝିପାରୁଛ
ହଁ।
ଜଷ୍ଟ ସ୍ମାଇଲ୍ ଖାଲି ଦେଲି ଆଉ ବୁଝିପାରୁଛ!
ଇ ଭାଇରେ।
ଶଳା ସେ ଶଳା ସ୍ତ୍ରୀ ଲୋକ ଆଉ ଟୋଟାଲି ପୁଣି ପଛକୁ ବୁଲିକି ମତେ ଆନଉଛି ଆଉ। ମୁଁ ସୁ ମୁଁ ସେଉଠୁ କହିଲି କଥାଟା ପୁରା ଅବାଗିଆ ହେଇଯିବ ସିଏ ସୋଉଠୁ ଅନେଇବ ମୁଁ ସେଠୁ ଅନେଇବି। ତା ଭିତରେ ସେଠୁ ଦୁନିଆ ଯାତ୍ରା ହେଇଯିବ ବୁଝିପାରୁଛ। ଦିନେ ଯାତ୍ରା ହେଇଯିବ ସିଏ ସେଉଠୁ ପୁରା ମାନେ ପୁରା ସେଉଠୁ ମାନେ ମୁଁହଁଟା ଫ୍ରେସ୍ ଫେସ୍ ଟାକୁ ପୁରା ଏକଦମ ପୁରା କପି କରି ରଖିଦବ ଆଖିରେ ବୁଝିପାରୁଛ ଆଖିରେ ପୁରା କପି ଆଖିରେ କପି କରି ରଖିଦବ ଇନଷ୍ଟାଗ୍ରାମ ରେ ସର୍ଚ୍ଚ କରିବ। ବୁଝିପରୁଚ ଇନ୍ଷ୍ଟାଗ୍ରାମରେ ସର୍ଚ୍ଚ କରି ଦୁନିଆ ଯାତ୍ରା କରିବ। ହଁ ସେଠି ସବୁ ମାନେ ସର୍ଚ୍ଚ କରିବ ସେଠି ଦୁନିଆ ଯାତ୍ରା। ମୁଁ ସେଇ କଥା କହୁଛିି ମାନେ ଗୋଟେ ଦେଖ ବାହା ହେଇ ବାହା ହେଇଯାଇଛି ସେ ତଥାପି ଦେଖ ମାନେ-ମାନେ- ମାନେ- ମାନେ ଆଉ ଗୋଟେ ପୁରୁଷକୁ ସେ ଅନଉଛି। ହଁ, ମାନେ ଅନେଇ ଅନ ଅନ ମାନେ ମାନେ ଅନଉଛି ପୁଣି ବୁଲିକି ଅନଉଛି। ବୁଝିପାରୁଛ, ହଁ ପୁରା ମାନେ ପୁଣି ବୁଲିକି ଅନଉଛି। ବୁଲିକି ଅନଉଛି ପୁଣି ଆଉଥରେ ପୁଣି ଆଉଟିକେ ଗାଡିଟା ମୁଁ ଟିକେ ତା ପାଖା ପାଖି ନେଇଗଲା ବେଳକୁ ପୁଣି ଆଉଥରେ ଅନଉଛି। ପୁଣି ଆଉ ଟିକେ ଦୂରକୁ ମ - ମ ମୁଁ ବି କଣ କହିଲ, ମୁଁ ମାନେ ମୁଁ ତାଙ୍କୁ ଟିକେ ଟପିଗଲି ବୁଝିପା ଯେମିତି ଯେମିତି ଟପି ଗଲି ସିଏତ ଆଉ ମାନେଅନଉଛି କି ନାଇଁ ମୁଁ ଆଉ ଜାଣିପାରିବିନି ବୁଝିପାରୁଛ। ସେ ମୋ ପୁଣି ସେଇଠୁ ମାନେ ଜାଣିବା ପାଇଁ ମୁଁ ସେଇଠୁ ମାନେ କହିଲ ଟିକେ ପଛେଇଗଲି ବୁଝିପାରୁଛ। ସେ ପୁଣି ଦେଖିଲା ବେଳକୁ ପୁଣି ଅନେଇଛି। ଆ କଣ କହିବ କୁହ। ମୁଁ ସେଇକଥା ଭାବୁଚି ସେଇଟା ମାନେ ଏ ଯଦି ଏମତିଆ ସିଚୁଏସନ୍ ହବ ତାହେଲେ ଆଉ ଲୋକ ବିବାହ କରିବେ କାହିଁକି? ଆଉ ବିବାହ ବିବାହ ଉପରୁ ଗୋଟେ ଭରସା ଉଠିଯିବ।
ଆ ଭରସା ତ ଅଭି ଅଇକା କେହି ଭରସା ରଖୁନାହାନ୍ତି ବାହାଘର ଉପରେ କେହି ଭରସା ରଖୁନାହାନ୍ତି। ସବୁ ସବୁ ସେଇ ସବୁ
ସିଚୁଏସନ୍ କଣ ସୃଷ୍ଟି ହବ ଜାଣିଚଟି। ଯୋଉ ଯୋଉମାନେ ଅଛନ୍ତି ଆଉ ନେକ୍ସଟ ମାନେ କଣ କହିଲ ଆଉ ମାନେ ଇଏ ଆମର ଯୋଉ ଜେନେରେସନ୍
ଆଗ ଜେନେରେସନ୍ ହଁ।
ଜେନେରେସନ୍ ଟା ଆଗକୁ ବଢିବ ନା ଝିଅ ଜନ୍ମ ଆଉ ହେବେନି।
ପିଲା ମାନେ ଆଉ ଝିଅ ଜନ୍ମ ଆଉ ହେବେନି। ଝିଅ ଜନ୍ମ ଯେତିକି ହେଇଗଲେଣି ହେଇ ଯେତିକି ଅଛନ୍ତି ଆଉ ସେତିକି ଷ୍ଟପ୍ ହେଇଯିବ ବୁଝିପାରୁଛ।
ଆଉ ଜେନେରେସନ୍ ହବନି ସେଠୁ ଆଉ କେମିତି ହବ? ଗୋଟେ ଲୋକ ବିବାହ କରିବ ନାହିଁ ତ ସେ କାଇଁ।
ଆରେ କରିବେ ତମେ ବ୍ୟସ୍ତ ହୁଅନି ଲୋକ ହେଲେଣି। ଆଠ କେତେ ଆଠ ବିଲିୟନ ହେଲେଣି।
ସେ କଣ କଥାଟା ବୁଝିପାରୁନ ଆମର ଯେମତି କୋରୋନା ଟା ଏବେ ଭାଇ ଟିକ ଶୁଣ ଟିକେ କଥାଟା। ଜିନିଷ ଟା ଜିନିଷ ଟା ଆମେ ଯେମିତି କୋରୋନା ଟା କୋରୋନା ଟା କୋଉଠୁ ବାହାରିଲା?
କୋଉଠୁ?
ଉହାନ ଭିତରୁ ବାହାରିଲା ଉହାନ ହଉଚି ଚାଇନାରୁ। ଚାଇନାରୁ କେତେ ଶୀଘ୍ର ସେଟା ଖେଳିଗଲା ଟୋଟାଲ ବିଶ୍ଵରେ। ସେଟା ଭାବ ଟିକେ କେତେ ଶୀଘ୍ର ଖେଳଗଲା ବିଶ୍ଵରେ। ଆଉ ଆଉ ମାନେ ଆଉ ଗୋଟା ଜିନିଷ‌। ଇଂରେଜ ମାନେ କୋଉ ଭସ୍କୋଡାଗାମା କେବେ ଆସିଥିଲା ଇଣ୍ଡିଆକୁ ସେ କେ ସେ ଜି ମାନେ ଚଉଦଶ ମସିହାରେ ଆସିଥିଲା। ଆସିଥିଲା ଲୋ ଲୋକ ସେ ମାନେ ସେତେବେଳେ ପେଁ ମାନେ ସାର୍ଟ। ପେଣ୍ଟ କୁ ଏତେ ଗୁରୁତ୍ୱ ଦଉନଥିଲେ ସେ କେତେ ଶୀଘ୍ର ଖେଳିଗଲା ଯେ ଲୋକ୍ ମାନେ ରେ ଏବେ ମାନେ ଆମ ମନ୍ ମାନେ ଇଣ୍ଡିଆରେ ଧୋତିରେ କିଏ ପିନ୍ଧି‌ କି ବୁଲୁଚି କଇଲ?
ଧୋତି ତ ଧୋତି ଆଉ ଅବିକା ବସ୍ତ୍ର କେହି ପିନ୍ଧିଆକୁ ପସନ୍ଦ କରୁନାହାଁନ୍ତି ସବୁ ଛୋଟଆ ଛୋଟଆ ବସ୍
ମାନେ ଟ୍ରାଡିସନାଲ ଦିନଷ୍ ଯୋଉ ହଉଚି ଆମର ଏ ଇଣ୍ଡିଆ ର ହଉଚି ଧୋତି ମାନେ ମାନେ କେବଳ ଧୋତି ଆଉ ଗାମୁଛା ଧୋତି ଗାମୁଛା କୁର୍ତ୍ତା ବି ନୁହଁ। ଧୋତି ଗାମୁ ଚ଼ା କେବଳ ଧୋତି ଟା ପିନ୍ଧିଥିବେ ଆଉ ଗାମୁଛା ଟା କାନ୍ଧରେ ପକେଇଥିବେ ସେତିକି। ଆଉ କିଛି ନୁହଁ ମାନେ କେବଳ ସିଙ୍ଗିଲ୍ କପଡା ମାନେ ତାକୁ ଯଦି ତା ସେ ଦିନିଷକୁ ତମେ! ! ! ! ! ! ! ! ! ! ହେଇକି ଶୋଇ ତିକି ତାକୁ ଫେରେ ଇଏ କରିବ। ତମେ ଟିକେ ଭାବ ଟିକେ। ଜିନିଷ ମାନେ ସିଙ୍ଗିଲ୍ କପଡା ଆଉ ତମେ ସାର୍ଟେ, ପେଣ୍ଟେ ଖୋଲିକି କୋଉଠି ସାର୍ଟ, ପେଣ୍ଟେ ଘୋରି ହେଇକି ଶୋଇପାରିବ?
ନା‌।
ଇଣ୍ଡିଆ ବାଲା ସେ କିନ୍ତୁ ଲୋକମାନେ ସେ ବ୍ରିଟିଶ୍ ଲୋକମାନେ କଁ କଳେ ନା ସେ ତାକୁ ଟିକେ କଟିଙ୍ଗ୍ ଫଟିଙ୍ଗ୍ ଟିଙ୍ଗ୍ କରି ତାକୁ ଟିକେ କଟିଙ୍ଗ୍ କରିକୁ ଆମ ଅ ହଁ ତାକୁ ଡି ମ ମ ମାନେ ମାନେ ଡିଜାଇନ୍ ବାଲା ହାତ ଟା ଯଦି ଆମର ଏଇଠି ରହୁଚ଼ି ଏଇ କଟିଂ କଲେ ଆମେ ଭିତରେ ଗଳେଇକି ପିନ୍ଧି ପାରିବା। ବୁଝି ପାରୁଚ଼ ପୁଣି ଖୋଲିକି ତାକୁ। ଖୁ ମାନେ ଉ ମାନେ ସେ ସାଟେ, ପେଣ୍ଟେ କୁ ଖୋଲିକି ତାକୁ ସେ ମାନେ ଆଉ ଗୋଟେ ଅ ଅନ୍ୟ ଅନ୍ୟ ଜଣଙ୍କ ସାଙ୍ଗେ କାମ ବଢେଇ ପାରିବା। ମାନେ ସେ ଦିନିଷଟା ସବୁ ମାନେ ଏମତିଆ ସିଷ୍ଟମ ମାନେ ସବୁ କ ସେମାନେ ଯୋଉ କରିଚ଼ିନ୍ତି।
ଓ ହୋ।।
ଲାଷ୍ଟ କୁ ଫୁଣି ଏମିତିଆ ଏମିତିଆ ଏମତିଆ ସବୁ ସାଟ୍ ରେ ଭାବେ ସାଟେ, ପେଣ୍ଟେ ଫୁଣି କପଡା ଭାର୍ କଲା ଯେ ଲୋକ ମାନଙ୍କର ଦେଖିକି ମାନେ ତାଙ୍କର ଛାଡ ତ କଣ ନାଇ କଣ ହେଇ ଯାଉଚ଼ି ତାଙ୍କର। ସେୟାକୁ ଭାବ ଟିକେ କୋଉ କୋଉ ଭଳିଆ ଦିନିଷ ସବୁ କ୍ଲଥ ମାନେ କ୍ଲଥ ସବୁ ଭାଆର କଲେ। ତମୁକୁ ସେଇ ଯୋଉ ସେ ଯୋଉ ସୁସା ଯୋଉ କହିଲା ସୁସା ଯୋଉ କହିଲା କଇଲା ଏଇଟା
ଅବ ମନ ପଡୁନି ତା କଥା ଆଉ ମନେ ପଡ ତୁ ନେ ତାକୁ ବହୁତ୍ ଦିନ ହେଲା ପରେ ଦେଖି